ହ୍ୟାଲୋ।
ନମସ୍କାର ଆଜ୍ଞା।
ନମସ୍କାର ନମସ୍କାର କେମିତି ଅଛନ୍ତି।
ଭଲ ଅଛି ଆଜ୍ଞା। କଣ ଆଜ୍ଞା କାର୍ଯ୍ୟକ୍ରମ ଏବେ କେମିତି କଣ ଚାଲିଛି ସବୁ ଅ ବ ବେପାର ବାଣିଜ କେମିତି କଣ ଚାଲିଛି।
ବର୍ଷା ଦିନେ ତ ଆମର ବେପାର ଚାଲେ ଭଲ। ବର୍ଷା ଦିନେ ବି ଚାଲେ ଖରା ଦିନେ ଚାଲେ ମୋର ଆକ୍ଚୁଆଲି ଏ ଯୋଉ। ଭୁସି ମିସ୍ରୀ ଦୋକାନ ମୁଁ ଗୋଟେ ପକେଇଛି ମୁଁ।
ଆଜ୍ଞା।
ହଁ ତ ସିଏ ଖରା ଦିନକୁ ତ ବଢିଆ ଚାଲୁଛି। ଲାଣ୍ଡି ବଗୁଲି ଟିକେ ଆଣୁଛି ହାରି। ଆମର ଗଞ୍ଜାମ ଆଡୁ ମଗେଇ ଦଉଛି।
ହୁଁ ହୁଁ ହୁଁ।
ଆଉ ମିଶ୍ରି ପାଣି ସହିତ ଗ୍ଲୁକୋଜ ମିଶେଇକି। ବିଭିନ୍ନ ପ୍ରକାର ଫ୍ଲେଭର ମୁଁ ରଖିଛି।
ଆପଣଙ୍କୁ ଭାଇ ଆପଣ ଭାଇ ପୂର୍ବରୁ ଲସି କରୁଥିଲା ପରା। ଆପଣ ନଡିଆ ଲସି କରୁଥିଲେ ଆଇସ୍କ୍ରିମ କରୁଥିଲେ।
ଲସି କରୁଥିଲି କିନ୍ତୁ ବର୍ତ୍ତମାନ ପାଇଁ ଲସିଟାକୁ ବନ୍ଦ କରିଛି ଏଇଥିପାଇଁ। କାରଣ କିଛିଟା ନୂଆ ଜିନିଷ ମୁଁ ଆଡ଼ କରିବାକୁ ଚାହୁଁଛି ତ ସେଠି। କିଛିଟା ଚେଞ୍ଜ ଆଣିବା ଭଲ ପ୍ରକାରର ଗୋଟେ। ଖୁଆ ଟା ଟିକେ ଅଭାବ ହେଇଗଲା ତ ହଠାତ କୁ ସେଥିପାଇଁ ହଁ, ହଁ, ହଁ।
ଭାଇ ସେ ଯୋଉ ଲସି କଲେ ବନ୍ଦ କରିକି। ପୁଣି ଏଇ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ତାହେଲେ ନାଣ୍ଡି ବଗୁଲି। ଆଉ ବିଭିନ୍ନ ପ୍ରକାର କରୁଛନ୍ତି ଆଉ କଣ କଣ କରୁଛନ୍ତି ବେଲ ରଷ କରୁଛନ୍ତି।
ହଁ ବେଲ ରସ ଗୋଟେ କରୁଛି ଆମର ଲାଣ୍ଡି ବଗୁଲି କରୁଛି। ତା ସହିତ ଆମର ବେଲ ପଣା ଟା ଗୋଟେ କରୁଛି ତା ସହିତ। ଲେମ୍ବୁ ପଣାଟା ଗୋଟେ କରା ହଉଛି ହଁ, ପୁଦିନା ପଣା ଗୋଟେ କରା ହଉଛି। ପୁଦିନା ପଣା ଗୋଟେ କରାହଉଛି ତରଭୁଜ ପଣା ଗୋଟେ ଆଉ ଆମର ସପୁରୀ ପଣା। ବାସ ଏତିିକି ରହିଛି ଆମର ଦୋକାନ ରେ ଭଲ ଭଲ। ଆପଣ ଏନି ଟାଇମ ଆସିବେ ଆପଣଙ୍କୁ ଯୋଉ। ଜିନିଷ ଦରକାର୍ ସେଇ ଭଳିଆ ଆପଣଙ୍କୁ ଖାଇବା ବନେଇ କି ଦିଆ ହବ ଭୁଷି ଦରକାର ବୋଇଲେ ଭୁଷି। ତ ଆପଣଙ୍କୁ ଖାଲି ବନାହବ। ଲାଣ୍ଡି ବଗୁଲି ମିକ୍ସ କରିଦବ ବୋଲେ ମିକ୍ସ କରା ହେଇଯିବ ଗ୍ଲୁକୋଜ ଦରକାର ନାହିଁ ବୋଲେ। ପକାହବନି ଆପଣ ଯେମିତି କହିବେ ମୋଡିଫାଏ କରିକି। ସେଇଭଳିଆ ଆପଣଙ୍କୁ ପ୍ରସ୍ତୁତ କରିକି ସଙ୍ଗେ ସଙ୍ଗେ।
ଆପଣ। ଆପଣ ଗୋଟେ ଗ୍ଲାସ ପିଛା କେତେ ଟଙ୍କା ନିଅନ୍ତି ଆଜ୍ଞା।
ସେଇଟା ଆଜ୍ଞା ରହୁଛି ଲାଣ୍ଡି ବଗୁଲି ଦେଖନ୍ତୁ ଲାଣ୍ଡି ବଗୁଲି ଖାଲ ଖାଲି ମୁଁ ଦଶ ଟଙ୍କା ନଉଛି। ହେଲା ଆଉ ଯଦି ଲାଣ୍ଡି ବଗୁଲି ସହିତ ଭୁ ଭୁସି ମିଶ୍ରି ପଡିବ ଆଉ ଆମର ଗ୍ଲୁ
ସେ ଟାର କୋଡିଏ ଟଙ୍କା ରଖୁଥିବେ‌ ଆଉ ଆଚ୍ଛା ଆଚ୍ଛା ସେ ଯୋଉ କୋଡିଏ ଟଙ୍କା ଆପଣ ରଖୁଛନ୍ତି। କୋଡିଏ ଟଙ୍କାରେ ଆପଣଙ୍କର ପ୍ରସ୍ତୁତି ପାଇଁ। ଆପଣଙ୍କ ର ସେଥିରେ ବେ କେତେ ଟଙ୍କା ଆଜ୍ଞା ଖର୍ଚ୍ଚ ହଉଛି। ମାନେ କୋଡିଏ ଟଙ୍କା ଯୋଉ ଆପଣ ବିକ୍ରି କରୁଛନ୍ତି। ସେ କୋଡିଏ ଟଙ୍କା ଗ୍ଲାସରେ ଆପଣଙ୍କର କେତେ ଟଙ୍କା ଖର୍ଚ୍ଚ ହଉଛି ମତେ ଲାଗୁଛି ସାତ ଟଙ୍କା ଭଳିଆ ପାଞ୍ଚ ଛ ଜ ସାତ ଟଙ୍କା ଭଳିଆ ଖର୍ଚ୍ଚ ହଉଥିବ।
ହଁ ସେଇ ସାତରୁୁ ଆଠ ଟଙ୍କା ଧରିକି ଚାଲନ୍ତୁ ଆଉ। କାରଣ ଆମର ଏସି ଲଗା ହେଇଛି ନା ଦୋକାନଟା ରେ ଗୋଟେ। ତ ସବୁ ଆଡୁ ଯଦି ଖର୍ଚ୍ଚ ବାର୍ଚ୍ଚ ଟିକେ ମିଶା ହେଇଯିବ ବୋଲେ ସେଇ ଆଠ ଟଙ୍କା ହେଇ ଯାଉଥିବ ମତେ ଲାଗୁଛି।
ଏସି ପିଲା ଦିଟା ରଖିଛନ୍ତି।
ଆଉ ଆମର ଏଇ ଯୋଉ। ପ ପ ପ୍ଲାଷ୍ଟିକ ବୋଟଲରେ ଦିଆ ହଉନି ନା ତ ଏଇ ଯୋଉ ଆମର ମାଟି। ଏ ଆମର ଗୋଟେ ଯୋଉ ଚାଇନା ମାଟି ରହୁଛି ସେଇଟାରେ ଆମର ପରସା ଯାଉଛି। ତ ତାକୁ ମାଜିକି ଦବା ପାଇଁ ଗୋଟେ ରଖା ହେଇଚି ଜଣଙ୍କୁ। ସଙ୍ଗେ ସଙ୍ଗେ ମାଜିକି ସିଏ ପରୋସିବେ।
ନାଇଁ ସେଥିରେ ହାଇଜେନିକ ଇସୁ ଆଜ୍ଞା ରହୁନି ତ ସ୍ୱଚ୍ଛତା ଭାବରେ ଲୋ
ନା ନା ନା, ନା ନା ନାଁ ଆପଣ ଯୋଉ ଆହାର କେନ୍ଦ୍ରରେ ଦେଖିଥିବେ ଯୋଉ ଡିଶ ୱାସର ରହୁନି କି? ସେଇଭଳି ଭାବେ ଆମ ପାଖରେ ଶ୍ୱାସ ରହୁଚି ହଁ ସାଙ୍ଗେ ସାଙ୍ଗେ ସେ ଗରମ ପାଣିରେ ବିଭିନ୍ନ ପ୍ରକାର କଣ କେମିକାଲ ସ ମୁଁ କହୁଚି ଆମେ ଇଗା ଜାଣିବୁନି ସେଗୁଡା କଣ। କି କି କେମିକାଲ ପକଉଛି ହେ ମେସିନ ଟା ଗୋଟେ ଆଣିଥିଲେ ସେ ଗୋଟେ ସତୁରି ହଜାର ନା ଅଶୀ ହଜାର ପଡ଼ିଥିଲା।
ହୁଁ ହୁଁ, ତାହେଲେ ତ ଆପଣ ଗୋଟେ ଭଲ ନିବେଶ କରିଛନ୍ତି ଖରା ଦିନକୁ ଆଖି ଆଗରେ ରଖି ଯେଉଁଭଳିଆ
ହଁ ହଁ ନା ଆମର ତ ଏଇଟା ବେପାର ମୂଳ ବେପାର ଆଉ। ଆମେ ଖରା ଜାଗାରେ ରହୁଛୁ ନା ଆମେ ଏଇ ଯୋଉ ପୁରୀଆଡ଼େ ଆମ ଘର ତ ସେଇପଟ ଏ ଆମର ଫେବୃୟାରୀରୁ ଖରା ଷ୍ଟାର୍ଟ ହୁଏ ଯେ ସିଏ ଅ ଅକ୍ଟୋବର ଯାଏଁ ଚାଲେ। ତ ବ ବର୍ଷ ସାରା ଏଇ ଚାଲିଥାଉଛି।
ଭାଇ ଆପଣଙ୍କର ମୋର ଗୋଟେ କଥା ମନେ ଅଛି କୁହନ୍ତୁ। ଆଉ ମୋ ମୋ ଯିଏ ରଥ ଖେଳାରେ ଗୋଟେ ଥର ଦେଖାହେଇଥିଲି ଆପଣଙ୍କ ମନ ଅଛି? ଆପଣ ସେଦିନ ଗୋଟେ କାହାଣୀ କହୁଥିଲେ। ଆପଣ ଗୋସେଇ ଅଜା ଆଉ ଜେଜେପା ଅମଳରୁ ଏ ସବୁ କାମ କରୁଛନ୍ତି ମାନେ ସେମାନେ ସମୟରେ ବିକୁଥିଲେ ଥଣ୍ଡା ପାଣି କରିକି ମିସିରି ପାଣି କରିକି ବିକୁଥିଲେ। ଆଉ ସେଇଟାକୁ ଆପଣ ବୋଧେ ବଢେଇକି ଏତେଟା ଆଗକୁ ନେଲେଣି ମାନେ ବହୁତ ବଡ କଥା ଏଇଟା ଆଉ। ଗୋସେଇ କରୁଥିଲେ ଗୋସେଇ ଅଜା।
ବଂଶ ବଂଶାନୁକ୍ରମ ଯେହେତୁ ରହିଆସିଛି ଆମର ସେଇ ଜିନିଷଟାକୁ ହିଁ ମୁଁ ଆଗକୁ ବଢ଼େଇଲି ଆଉ ମୁଁ କିଛିଟା ନୂଆ ନୂଆ ଆଡ କରୁଛି ଆପଣ ଯେମିତି କହିଲେ ଲସି ଟା ଆଉ କଣ ପାଇଁ କରୁନାହାନ୍ତି, ଟିକେ ଖୁଆର ଟିକେ ଅଭାବ ହେଇଗଲା ତ ମୁଁ ଯୋଉ କ୍ୱାଲିଟି ଖୁଆଟା ଖୋଜୁଥିଲି ସିଏ ଆଉ ମିଳିିଲାନି।
ତ ପୁରୀରେ ଗାଈ ଗାଈ ତ ଅଧିକ ଅଛନ୍ତି ପୁରୀରେ ତ ଘିଅ ଖୁଆ ଏବେ ତ କିଛି ଅଭାବ ନାଁଇ ପୁରୀ ରେ, ଆ ନା ମାଲିକେ ନା। ତମେ ଖାଲି ଗୋଟେ ବହ କଲିଆ, ମାଲିକେ ତମେ କଣ ଖୁଆ ମିଳୁନି ପୁରୀରେ କହୁଛ ମ।
ନାଇଁ ନାଇଁ ମୁଁ ଯୋଉଠୁ ଖୁଆ ମଗଉଥିଲି ସିଏ ଗୋଟେ ମୋର ଗୋଟେ ଖଞ୍ଜା ଥିଲା ତ। ତାର ଟିକେ ଦେହ ଅସୁସ୍ଥ ହେଇଗଲା, ସିଏ ଯୋଉଠୁ ମଗୁଉଥିଲା ତାର ଗୋଟେ ହଁ ତାର ଗୋଟେ ବନ୍ଧୁ ଥିଲା ହଁ ତାର ଗୋଟେ କଣ ଅ ବିଧା ହେଇଗଲା ଏଇ ଭଳିଆ ହେଇକି ଟିକେ ବନ୍ଦ କରିଛ କିନ୍ତୁ ମୁଁ ଯଥାଶୀଘ୍ର ଆରମ୍ଭ କରିଦେବି। ଆମ ରଥଯାତ୍ରା ହେଲା ଆସିକି ଆମର ଷ୍ଟାର୍ଟ ହେଇଯିବ ଆଉ।
ଯୋଉ ଭଳିଆ ଏବେ ଆପଣ ନଣ୍ଡା ନାଣ୍ଡି ବଗୁଲୀ କଥା କହୁଛନ୍ତି ତା ସହିତ ଲସି ବି କରନ୍ତୁ। ମାନେ ଯୋଉ କରୁଥିଲେ ରାବିଡି ପକେଇକି ଛେନା ଦହି ମାରିକି ଲସି ନଡିଆ କୋର ପଡିକି କାଜୁ ଦେଇକି ଜୁସ ପଡ଼ି ଯୋଉ ହଉଥିଲା ନାଇଁ ନାଇଁ ସେଇଟା ବଢ଼ିଆ ମଲ୍ଲି ଫୁଲିଆ ଲସ
ନିହାତି ସେଇ ଟ୍ ସେଇଟା ଗୋଟେ କରାହବ ହଁ ସେଇ ମଲ୍ଲିଫୁଲିଆ ଲସି ଗୋଟେ କରାହେବ ତା ସହିତ ଆମର ଗୋଟେ ଏ ଆମ୍ବ ରସର ବି ଗୋଟେ କରାହବାର ଗୋଟେ ଆମର ଅଛି ପ୍ଲାନ୍ ଅଛି ଗୋଟେ।
ଯେ ଆଜ୍ଞା ମୁଁ ଶୁଣିବାକୁ ମିଳୁଚି ଏଇ ଯୋଉ ବଜାରରେ ଆମ୍ବ ରସ ଯୋଉ ଆଜ୍ଞା ମିଳୁଛି ସେଥିରେ କଣ ଫ୍ଲେବର୍ ମାରିକି ଦଉଛନ୍ତି? ଆମ ପାଖରେ ତ ଏତେ ଆମ୍ବ ଆମେ ଏଇଟା କେତେ ଶରୀର ପାଇଁ ତ ବହୁତ ଗୁଡେ ପ୍ରତିକାର ଆପଣ କିଛି ଏ ସେଇଭଳି ଭାବେ ଉଁ ଅ ଅପମିଶ୍ରଣ କରୁନାହାନ୍ତି ଆପଣଙ୍କର ଯୋଉ ପ୍ରସ୍ତୁତି କରୁଛନ୍ତି।
ନା ନା ଆମର କିଛି ହଉନି, ଆମର ପୁରା ଆମ୍ବ ମାର୍କେଟ ଯଉ ଆମର ଏଇ ଯଉ ଆମର ବଳଗଣ୍ଡି ଛକ ଉପରେ ଦେଖିଥିବେ ଆପଣ ଗୋଟେ ଇଏ ଅଛି
ହୁଁ।
ତ ସେଇ, ସେଇଠୁ ଆମେ ଆଣିକି କରିଦଉ। ତ ଆମର କିଛି କେମିକାଲ ଫେମିକାଲ କିଛି
ଛକରେ ଆଉ ଟିକେ ଆଗକୁ ସେଇ ଖମାରୀ ସାଇଟ ସେପଟେ ରୋଡ ପଟେ ସେଇଠିବନ ମିଳୁଚି। ଆଉ ସେଇଠୁ ଯଦି ଆପଣ ଆଣିଥିବେ ଭଲ କଥା ତା ସହିତ ଯୋଉ କଳା ବଜାରୀ କରୁ ଚନ୍ତି ଯଉ ଇଏ କରୁଚନ୍ତି କଣ କହିଲେ ବିଭିନ୍ନ ପ୍ରକାର ଅପମିଶ୍ରଣ କରି କୁଆଡେ କଣ ପେଲି ପାରିନ୍ତି ହଁ। ତ ସେଇଟା ଆପଣ ନ ନ କରନ୍ତି ଲୋକଙ୍କ ନିଃଶ୍ଵାସ ପଡିବ। କଥା ହଉଚି ଆପଣଙ୍କୁ ତୃଷ୍ଣା ଖରାଦିନେ ତୃଷ୍ନା ଭୋକିଲା ଲୋକଟେ ଥିବ ଆପଣ ପାଣି ପିଆଉଚନ୍ତି ପାଣି ମୁନ୍ଦେ ଦଉଚନ୍ତି ପଇସା କିଛି ଆପଣ ରଖୁ ଚନ୍ତି ଆଉ ସେଇଥିରେ ଯଦି ଆପଣ ଆଉ ହକରେ ଲୋକ କୁ ଦେବେନି ଆଉ ସେଇଟା ଆପଣଙ୍କର ଆଜ୍ଞା ଆପଣଙ୍କୁ ପୋଷେଇବେନି ଆଜ୍ଞା।
ହଁ ନିହାତି ନିହାତି। ଆପଣଙ୍କୁ ଲାଗିଲା ମୋର ଏ କଥାବାର୍ତ୍ତାରୁ ମୁଁ ଯେତିକି ସବୁ ଏଫର୍ଟ ଦେଲିଣି ଆପଣଙ୍କୁ ଲାଗିଲା ଯେ ମୁଁ ଗୋଟେ ସେମିତି କିଛି କରିପାରିବି ଅ ପମିଶ୍ରଣ। ମୁଁ ବା ଆଉ ମୁଁ ପରା ପ୍ଲାଷ୍ଟିକରେ ପରଶିବିନି ବୋଲି ଦେଖୁଚନ୍ତି ଏତେ ଏତେ ସବୁ ଖର୍ଚ୍ଚ କଲେଣି ଦେଖୁଚନ୍ତି ଆମ ଆମର ପୁରା ଚାଇନା ମାଟି ଏବଂ ମାଟି ପାତ୍ରରେ ପୁରା ଦିଆ ହଉଚି। ପୁରା ଅଥେନଣ୍ଟିକ୍ ପୁରା ଆପଣଙ୍କ ଭଳିଆ ଏଯେଉଁ ମଡ଼େଲ ମଡ଼ର୍ନିଆ ପିଲାଗୁଡ଼ାକୁ ପୁରା ବଢ଼ିଆ ଲାଗିବ।
ଭାଇ ଅଜାଙ୍କ ଫଟୋ ଟା ଗୋଟେ ବନ୍ଧେଇକି ରଖିଚ ତ ଦୋକାନ ଆଗରେ କାରଣ ତାଙ୍କ ଙ୍କ ଠୁ ସେ ପୃଷ୍ଠପୋଷକତା କି ଶୁଣନ୍ତୁ ସେ ପୃଷ୍ଠପୋଷକତା କରିଥିଲି। ଆପଣଙ୍କ ଅଜା ଯୋଉ ରାମଚନ୍ଦ୍ର ମିଶ୍ର ପୃଷ୍ଠପୋଷକ ତାର। ଆଜି ଯ ଆମେ କହୁନଥିଲେ ଯୋଉ ନୁରସିଂହ ସୁଇଟସ ସେ ତାର କ ମାଲିକ। ରଖିଚି ଯାହା ତାର ପୃଷ୍ଠପୋଷକ ଲେଖା ହୋଉଚି। ହଁ। ଅଜାକୁ ଭୁଲିବେନି ଅଜା ଆପଣଙ୍କର ଏ କ୍ଲାସ ଲୋକ ମୋ ବାପ୍ ବାବା କୁହନ୍ତି ଅଜା ଏ କ୍ଲାସ ଲୋକ। ଅଜାଙ୍କ ନାଁ ବଳଗଣ୍ଡି ଛକରେ କହିଲେ ଯୋଉଠି ଯୋଉ ଜାଗାରେ ମାଲିଆସାହି ଯୋଉଠି କହିଲେ ମଧ୍ୟ ଅଜାଙ୍କ ନାଁ ଚିହିଁବେ ଲୋକ। ଅଜା
ଆଉ କଣ କୁହନ୍ତୁ ଆଉ କଣ ଆପଣଙ୍କୁ ଆଉ କଣ ପୁରୀର ଆଉ କଣ ଭଲ ଲାଗେ ଆଉ? କଣ କହିଲେ ଆମ ଆମ ଲସି ଛଡ଼ା ଆଉ କଣ ଭଲ ଲାଗେ କହିଲେ ଟିକେ ଦେଖିବା କାଇଁ?
ପାଣି ମଟର ଦିଅନ୍ତିନି କି କଇଁଆ ପାଣି ଟିକେ ଦେଇ ମଟର ସୁପ୍ ମ ହଁ ସେ ମଲି ଫୁଲିଆ
ଓ ହୋ, ହୋ, ଆଚ୍ଛା ଆଚ୍ଛା।
ସିଏ ମଟର ସୁପ୍ ଆଜ୍ଞା ପୁରୀ ଯିଏ ଯିବ ସିଏ ଖାଇବ। ଆଉ କଣ ଆଜ୍ଞା ପୁରୀରେ ପୁରୀ ତ ବନ୍ଦ, ଗୁଣ୍ଡିଚା ଦ ଜାଗା ଆଜ୍ଞା କଣ ସେଇଠି ଯାହା ଦବ ସେଠି ଲୋକ ଖାଇବେ। ଭଲ ଖାଦ୍ୟ ଲୋକ ଖାଇବେ ଆଉ ଖରାପ ଖାଦ୍ୟ ଦେଲେ ଲୋ
ଅଭାବ ଅଭ ଅଭାବ ତ କିଛି ନାହିଁ ଆଉ କଣ?
ହଁ ଏତେ ଶ୍ରଦ୍ଧାଳୁ ଆସୁଚନ୍ତି ପୁରୀକୁ ଦେଖିବା ପାଇଁ ଲୋକ ଆସୁଚନ୍ତି ଟଙ୍କ ତୋରାଣୀ ଜଗା ଦାଣ୍ଡରେ ତୋରାଣୀ ଟିକେ ଦେଇଦେଲେ ବାଣ୍ଟି ଦେଲେ ଲୋକ ପିଇବେ ପରା। ତୋରାଣୀ ବାଣ୍ଟିବେ ଲୋକ
ଆସନ୍ତୁ ଆମେ ଆପଣ ଏଇଥର ରଥଯାତ୍ରାକୁ ଆସନ୍ତୁ ଆମେ ଟିକେ ଗୋଟେ ଟଙ୍କତୋରାଣୀ ଗୋଟେ ଅନ ଛତ୍ର ଗୋଟେ ଲଗେଇବା ହେଲା। ବାଣ୍ଟିବା ବ୍ୟବସ୍ଥା ଗୋଟେ କରିବା।
ଆମର ସେଇଠେ ଗୋଟେ ନନା ଅଛି ସେଇଠି ଗୋଟେ ଭଲ ବାଡିଆ ଜିନିଷ ସେ ସବୁ କରେ। ନା ଆମେ କରିବା କରିବା ଆମେ ଜଗାର ଶୁଣ ଆମେ ଜଗାର ଚାକର ପରି ଗୋଟେ ଗ୍ରୁପ କରିକି ଜଗା ପାଇଁ ଯାହା ଯାହା ଲୋକ ମାନଙ୍କର ସେବା କରିବା ପାଇଁ କରିବା।
ନିହାତି, ନିହାତି, ଆପଣ ଏତେ ନାମ ଉପରେ ଏତେ ଟିକେ ଯାଆନ୍ତୁନି। କଥା ହେବା ଅଲଗା ବିଷୟରେ।
ଠିକ ଠିକ
ହଁ ଆଉ କଣ ଆଉ କଣ ଖାଦ୍ୟ ବିଷୟରେ କଣ ଭଲ ଲାଗେ ଟିକେ କହିଲେ? ପୁରୀର ଆଉ ଚନ୍ତି ତ ବୁଲି ଆଉ କଣ?
ଖାଦ୍ୟ ସେ ଯୋଉ ଇଏଟା ହୁଏ କଣ କହିଲେ ଯୋଉ ରାବିଡ ଯାହା ତ ହୁଏ ହୁଏ। ତା ସହିତ ଯୋଉ ନିମାପଡାର ଛେନା ଝିଲି ଆସେନି କି। କ୍ଷୀର ସା କ୍ଷୀର ସାଗର ହଉ ଛେନା ଝିଲି ହଉ ହଁ ମୁଗମଣ୍ଡା ହଉ ଆ ଖାଇବ ନା। ଆଉ ମଠରେ ଯୋଉ ଖାଇବା। କିଆଁ ମଠର ଯୋଉ ଖାଇବା କ୍ଷୀର ତା ସହିତ ବିଭିନ୍ନ ପ୍ରକାର ଲମ ମହମ ମ କଣ ହେଇଟା ଦଉଥିଲେ ତାଙ୍କର ଗୋଟେ ଖାଇବା ଦେଇଥିଲି ମର ମନେ ପଡୁନି। ଲହୁଣୀ ଟାଇପରେ ଗୋଟେ ଖାଇବାଟା ଗୋଟେ ମିଶିକି ଦେଇଥିଲେ ଛେନାରେ ସୁ ଗୋଟେ ଖାଦ୍ୟ କରିଥିଲେ ସେ ଛେନାରେ ଗୋଟେ କରି କରିଥିଲେ। ଆ ଖାଇବା ବଢିଆ ମଲି ଫୁଲିଆ ଖାଇବା।
ଓ ହୋ।
ନାଇଁ ସୁନ୍ଦର ସୁନ୍ଦର ପୁରୀର ଅନୁଭୁତି ଆଜ୍ଞା କାହିଁକି ଆଜ୍ଞା କହନ୍ତୁ। ଆଉ ଆପଣଙ୍କ ଘରେ ମୋର ମନ ଅଛି। ଆପଣ ସେତେବେଳେ ଏଇ ଯୋଉ ଅଜା କରନ୍ତି ଦୋକାନ କରିଥିଲେ ମୁଁ ଛୋଟ ପିଲା ହେଇଥିଲି ଯାଇଥିଲି। ମାନେ ବାବା ନେଇକି ଯାଇଥିଲେ। ହରି ଭାଇ ଙ୍କ ସମ୍ପର୍କ ଆପଣଙ୍କର ଆମର ବାବା ଜେତେଳେ ନେଇକି କିଆଇଥିଲେ ମୁଁ ଦେଖଛିି ଭୁଲି ଜାଣିଛି ସେଇ ସମୟରେ ମାର୍କେଟ ଫାର୍କେଟ କିଛି ଡେଭଲପ ହେଇନଥିଲା। କାଁ ଭା ମାର୍କେଟ ଥିଲା। ଙ୍କା ଭା ମାର୍କେଟ ଥିଲା।
ହ ସିଏ ତେଳୁ ପଣା ଟିକେ ବେଲ ପଣା ଟିକେ ଏଗୁଡ଼ା କରିକି ବିକିବାରୁ ସିଏ। ହଁ ସିଏ ଆମର ଦହି, କ୍ଷୀର, ଲହୁଣୀ ଏଗୁଡା ସବୁ ଦେବାର।
ହୁଁ ଆଜି ବଡ ଦାଣ୍ଡ। ଥିଲା ଗଳି ନା ଆଉ ଲୋକ ବାହାରୁ ଆସି ରହିଲେ ଇଏ ସିଏ ହେଲା।
କିନ୍ତୁ ଆମେ ଯୋଉଠି ରହିଥିଲୁ ଘରଟା ଅଛି ନା ଆଉ ଯାହାେଲେ ବି ଆମର ଯାହେଲେ ବି ଯୁ ହେ ଜାଗା ଟା ଆମର ଆଉ।
ନା ନା ନା କଣ ଗୋଷେଇ ଗୋଷେଇ ରାମଚନ୍ଦ୍ର ମିଶ୍ର କ ଗୋସେଇଁ ଅଜା ରାମଚନ୍ଦ୍ର ମିଶ୍ର କୁ
ହୁଁ ସମ୍ ସମୁଦ୍ର କୂଳିଆ ଆଡେ ଟିକେ ଆସ ଏବେ ଗୋଟେ ରାମ ମନ୍ଦିର ଗୋଟେ ହେଇଛି। ଅଯୋଧ୍ୟା ରାମ ମନ୍ଦିର ହୁଁ। ଭଲ ଲାଗିବ ତମକୁ ଯୋଉମାନେ ଯାଇପାରୁନାହାନ୍ତି ଆମର ଉତ୍ତରପ୍ରଦେଶ। ଆସିକି ଟିକେ ବୁଲିକି ଯ ନନ୍ ଆସିବାର ଅଛି ନା ତମେ ଆଉ।
ଯା ହଉ ମତେ ଭଲ ଲାଗିଲା ତମେ ଫୋନ ଟା କଲେ ଏତେ ଦିନି ପରେ। ନାଇଁ ମୁଁ ମୋର ଖାଲି ସେ ଗୋସେ ଇ ଅଜା କଥା ମନେପଡୁଛି। ରାମଚନ୍ଦ୍ର ମିଶ୍ର କଥା।
ହଁଁ ନିହାତି ନିହାତି ବଢ଼ିଆ ବଢ଼ିଆ ଜିିନିଷ ପ୍ରାୟ ଏ କ୍ଲାସ ଜିନିଷ।
ଆଗ୍
ହ ତମେ ଆସ ଦୋ ଦୋକାନ ଆଡ଼େ ଆସ ହଁ।
ହଁ ଆଜ୍ଞା।
ଭେଟିବା ରଥଯାତ୍ରାକୁ ଆସ।
ଆଜ୍ଞା ଆଜ୍ଞା ନାଇଁ ସେ ଗୋସେଇଁ ବୁଡା କଥା ମନେ ପାଡିଲା ମୁଁ ଫୋନ୍ କଲି। ଗୋସେଇଁ ବୁଢ଼ା କଥା ମାନେ ପଡ଼ିଲା କି ବୋଲି
ନାଇଁ ଭଗବାନ ଲକ୍ଷେ ପରମାୟ ଦିଅନ୍ତୁ ତମକୁ।
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଧନ୍ୟବାଦ ଆଜ୍ଞା ରହିଲି ଆଜ୍ଞା।
ହ ହଉ ତାଲେ ହଁ ହଁ ତାହଲେ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।